ହ୍ୟାଲୋ।
ହଁ।
ହଁ କୁହ।
କଣ କରୁଚ?
ଏଇଠି ରୁଟି ବେଲା ହୋଉଛି।
ଆଚ୍ଛା ଏଇଠି ଏଇ ବସିଚି ବାହାରେ ଆଉ।
ଆଉ?
ଆଉ। ରୁଟି ସାଙ୍ଗରେ ଆଉ କଣ କରିଛନ୍ତି?
ରୁଟି ଡାଲମା ଭଜା। ଆଜି। ରୋସେଇ ସରିଲାଣୀକି?
ହଁ ରୋଷେଇ ସରିଲାଣି ଖାଇଲା ଟାଇରେ ଖାଲି ରୁଟି ବନେଇବି ଆଉ। ହଁ ରୋଷେଇ ସରିଲାଣି ଖାଲି ଖାଇବା ସମୟରେ ରୁଟି ଟା ବନେଇବି।
ହ ଆଚ୍ଛା କଣ କରିଛ?
ସବୁ ସରିଯାଇଛି। ଆଜି କରଛି ମିକ୍ସ ଭେଜ କରିଛି। ଆଉ ଓ। କଣ କହିଲ ଯେଉଁ ଚିପ୍ସ ସବୁ ଭେଜିଟେବୁଲ୍ସ ଚିପ୍ସ କରିଛି ଆଉ।
କଣ କରିଛ ରୋଷେଇ? ଆଉ ଆଉ କଣ କୁହ?
ଆଉ। କୁହ ତମେ କିଛି କୁହ। ହ୍ୟାଲୋ ହଁ କୁହନ୍ତୁ। ହ୍ୟାଲୋ ହ୍ୟାଲୋ
ହ୍ୟାଲୋ ହ୍ୟାଲୋ
ହଁ କୁହନ୍ତୁ।
ମୁ ଇ ଦେହ ଭଲ ଅଛି ନା
ହଁ ଭଲ
ଆଉ
ଆଉ ଆପଣଙ୍କର?
ହଁ ଭଲ ଅଛି ଆଉ। ହୁଁ ଆଉ କଣ ଖାଇଥିଲେ ସ ସନ୍ଧ୍ୟାରେ
ସନ୍ଧ୍ୟାବେଳେ ପୁ ପୁରୀ ମଟର ତରକାରି ଖାଇଥିଲି ଆଉ
ଓହୋ ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ବାପା ବୋଉ ଆମେ ତିନି ଭଉଣୀ
ବାପା କଣ କରନ୍ତି?
ବାବା ଡ୍ରାଇଭର ଅଛନ୍ତି।
ଅଛନ୍ତି ଓ ହୁଁ ଆଉ ହଁ ଭଲ ଆଉ ହୁଁ ହୁଁ
ଆଉ ଆପଣ କଣ କରନ୍ତି?
ମୁଁ ହାଉସୱାଇଫ୍ ଗୃହିଣୀ ଗୃହିଣୀ ଓଡିଆରେ କୁହନ୍ତି ଯୋଉ
ଭଲ ନା
ହଁ ଭଲ ସବୁଠୁ କଷ୍ଟ ପାଠ ଏଇଟା ବୁଝିଲା ସବୁଠୁ କଷ୍ଟ ପାଠ
କଣ କରିବା।
ହୁଁ ହେଲୁ ମାନେ ଏଟା କର ସେଟା ରୋଷେଇ କର ଏଟା ଖାଇବାକୁ ଦେ ତାକୁ ଦେ ଇଏ କର ଛୁଆ କାନ୍ଦିଲା ତାକୁ ଧ ଇଏ
ହଁ ସବୁ ଟିକେ କଷ୍ଟ ଆଉ
ଫଟା କଳ ବିନ୍ଧା ହଉଛି ଇଏ ହଉଛି ସେ ବି ଗୋଟେ ଟେନସନ ବିରକ୍ତ ଲାଗେ ହୁଁ
ଇଚ୍ଛା ନଥିଲେ ବି କାମ କରିବାକୁ ପଡ଼ୁଥିବ।
ହଁ ଆମ ଝିଅ ଟା ହେଲା ପରେ ପରେ ମୋର ବା ସେ ଅଟା କଙ୍କାଳ ଗୁରା ବହୁତ ବିନ୍ଧା ହଉଛି। ବିନ୍ଧୁଛି ଯେ ବହୁତ ହଉଛି ହୁଁ ଆଉ
ହଉ ଆଉ ଆଉ ସବୁ ଭଲନି
ହଁ ଭଲ
ହୁଁ
ଆଉ କର ଯାଇ ଥିଲେ ବୁଲତେ
ବୁଲିବା ପାଇଁ ଏବେ ଆଉ ଯାଇନି ସେ ରଜରେ ଟିକେ ଘଟୁଆଣି ଯାଇଥିଲି
ହୁଁ
ଆଉ ଓ ଏବେ ଟିକେ ପ୍ଲାନ୍ ନାହିଁ ଏବେ ଟିକେ ଆଗକୁ ଏକ୍ଜାମ ଅଛି ଟିକେ ତ ସେଥିପାଇଁ ହଁ ସେଥିପାଇଁ ଟିକେ କିଛି ପୋଗ୍ରାମ ରଖିନଉ ଆଉ।
ହୁଁ ଭଲସେ ପ୍ରାଟିସ୍ କର ପରୀକ୍ଷା ଯେମିତି ଭ ମାନେ ଭଲ ସେ ପୁରା ପି ଅଁ ଇଏ କର। ପ୍ରାଟିସ କର ଯେମିତି ତମ ଭଲ ହ ପରୀକ୍ଷା ହବ ଆଉ।
ହଁ।
ହୁଁ।
ଫୋନ୍ କରିଦେଇ ଯିଉନା?
ଉଁ ନା ହାଉ?
ସେଉ ତ ଆଉ ଆଉ ସବୁ ଭଲ?
ହୁଁ। ଭଲ ଏ ତ ଦେହପା ଦେହପା ସମସ୍ତଙ୍କର ଆମର ଭୁସି ଯେ ବାପାଙ୍କ ଦେହ ଭଲ ନାହିଁ ଯେ ସିଏ ଏଁ ମାସ୍ ଇଲା ବର୍ଷଠୁ ସିଏ ଏମସ ରେ ଟ୍ରିଟମେଣ୍ଟ୍ ହୋଉଛନ୍ତି ତାଙ୍କ ଦେହ ଭଲ ନାହିଁ ଆ ସିଏ ବି ହୁଁ ସେଇଆ ନେଇକି ବହୁତ ଟେନସନ୍ ଆଉ କଁ କରିବା? ଚିନ୍ତାର କାରଣ ହୋଉଚି ଆଉ। ହୁଁ।
ଏମତି ସବୁ ଆଉ କଁ କରିଆ? ଦେଖେନେ
କଁ କରିବା ସିଏ ଏମସ୍ ରେ ଏମସ୍ ରେ ଯାଇକି ଯେ ଯିଏ ମାନେ ବି ଚିକିତ୍ସା ହୋଉଛନ୍ତି ଏମସ୍ ରେ ଏମସ୍ ରେ ଯାଇ ଟିକେ ୋଟେ ପାଇବାଟା ମହାନ୍ କଷ୍ଟ ବୋହୁତ କଷ୍ଟ। ଏଇଆ ବାପା
କଁ କରିଆ?
କିରା ଆସିବେ ଯାଇ ଗୋଟେ ଟିକେଟ୍ ପାଇବେ ଗୋଟେ ରାତି ଅନି ଦ୍ରା ହେଇ ଠିଆ ହେନେ ନହେନେ ଟିକେଟ୍ ପାଇବେନେଇ। ଏଇ ଭଳିଆ ଆଉ କଣ କରିବା?
କଁ କରିବା ଯାହା ଥିବ ହବ।
ହୁଁ ଉଁ। ଆଉ?
ଆଉ କଣ କୁହନ୍ତୁ।
ହୁଁ ହୁଁ। ତମେ କୋଉଠିକି ବୁଲିବା ପାଇଁ ଗଲଣି ନାଁ କୋଉ ବୁ ତମ ପୁ କିଏ କିଏ ଅଛନ୍ତି ସବୁ?
ଏଇ ଏଗ୍ଜାମ୍ ପାଇଁ ତ କିଛି ପ୍ଲନ୍ ନାହିଁ କୁଆଡ଼େ ଯିବାର। ଏକ୍ଜାମ୍ ପରେ ଦେଖିବ ଆଉ।
ହୁଁ ନାଁ ଆଗେ ପରୀକ୍ଷା ନାଁ ତାପରେ ବୁଲାବୁଲି ପଛରେ।
ହୁଁ।
ହୁଁ। ହ ଅଁ ଆମ ଘରୁକୁ ପା ଯାଇଥିନୁ। ଏ ଆମ ଝିଅଟା ଜମା ରହିଲାନି ସେଠି ଖାଲି କହିଲା ପଳେଇବା ପଳେଇବା। ଆଉ ରଜରେ ବି ର ଆଲୋ କୋଉଚନ୍ତି ସବୁ ର ଆସୁଚି ରହ। ଯିବୁ ଏଇନା କଁ କରିବୁ କି? ଆଉ ରଜଟାରୁ ପଳେଇବୁ ନା ସବୁ ଝିଅ ମାନେ ଆସୁଛନ୍ତି ତମକୁ କହିବୁ ପଳେଇବୁ। କାନ୍ଦିକି ଯାଇ ହୁତା ଆସନ ହେଲା ମୁଁ ପଳେଇମି।
ହୁଁ ହୁଁ।
ମୁଁ ରହିମିନି ଏଠି ମତେ ଏଠି ଭଲ ଲାଗୁନି ଭଲ ଲାଗୁନି।
ଭଲ ଲାଗୁନି ବୋଧେ ତାକୁ ଆଉ
ହଁ ନା ଟିକେ ବଡ ହେଇଗଲା ନା ଛୁଆମାନେ ଆଉ ମାମୁଁ ଘରକୁ ଯିବାକୁ ପସନ୍ଦ କରନ୍ତିନି। ସେମାନେ ଇଚ୍ଛା ତା ଘରକୁ କହିବେ ଏଇ ଆଜି ବି ଯାଇଥିଲି ଘରକୁ ଆମ ସାନ ଭଉଣୀ ଟା ଆସିଥିଲା। ଯାଇନଥିଲେ ସେ ଯାଇନଥିଲେ ଆସରୁ ଆ ଯାଇଥିଲେ। ଦିନ ବୋଉ ମଁ ବହୁତ ଏକା କରିପାରୁନି କିଛି କାମ। ତାର ତ ଦୁନିଆ କଥା ହଉଛି। ଆଉ ସେ ଯାଇଥିନି ଯେ ଦିଟା ପିଠା କରଥେ ଆଜି ଆମେ ସେ ସାନ ଆମ ସାନ ଭଉଣୀ ଟା ଗଲା। ତାକୁ ନେଇନଥିଲି ସ୍କୁଲ ପଳେଇଥିଲା କହିଲା ତୁ ରହିଲୁନି ମାମା। କଣ ପାଇଁ ଆସିଲୁ କି ତୁ ମାମୁଁ ଘରେ ରହିବୁ। ତୁ ତମ ଘରରେ ରହିବୁ ମୁଁ ଆମ ଘରରେ ମୁଁ ଆମ ଘରେ ରହିବି ମୁଁ କହିଲି ହୋଉ ତାହେଲେ। ଆଉ ଦିନକୁ ତତେ ନେବିନି ଏଇୟା କହିଲି। ଛୁଆ ଟିକେ ଜାଣିବାର ହେଇଗଲେ ସେମାନେ ଆଉ କୋଉଠିକି ଯିବାକୁ ଇଏ କରିବେନି। ସିଏ ତ ଯିବେନି ଯିବେନି ଆଉ ଆମକୁ ବି ରଖିଦେବେନି। କଉଠି ହୁଁ। ଆମ୍ କୁନି ପୁଆ ଟା ଗଲା ବେଳକୁ କାନ୍ଦିଲା ଯେ କଷିକି ଜୋରେ ଗାଡି ଟା ଯେତିକି ଜୋରରେ ଚାଲୁଥାଏ ସେ ସେତିକି ଜୋର ରେ ଧାଇଁ ଥାଏ କାନ୍ଦି କାନ୍ଦି।
ଉଁ ହୁଁ।
ହଁ।
ବାପା ମାମାଙ୍କ ଦେହ ଭଲ ଅଛି?
ହଁ ଭଲ।
ଆଉ
ହଁ।
ହୁଁ। ଆଉ ସବୁ କଣ କୁହ?
କହୁନାହାନ୍ତି?
ହୁଁ ଏଇତ କଥା ଆଉ କଣ କହିବୁ ଆଉ ପଢାପଢି କେମିତି କଣ ପ୍ଲସ୍ ଟୁ କୋଉଠି କରିଥିଲେ ଆଉ
ପ୍ଲସ ଟୁ ମାଟ୍ରିକ୍ ଆମର ଗାଁରେ ଥିଲା।
ଗାଁ ସ୍କସ୍କୁଲ ରେ
ହଁ।
ହୁଁ।
ଆଉ ପ୍ଲସ ରୁ ଥିଲା ଆମର ଏ ଠିକ୍ କେଉଠି କହିଲେ ପରମାନନ୍ଦପୁର।
ପରମାନନ୍ଦ ପରମାନନ୍ଦ କୋଉଠି କୁହିଲ ଫକୀରପୁର।
ହୁଁ ବାତ।
ବାତୁଅ ଗୋଟେ ଅଛି କି ବାତୁଆରେ ପରମାନନ୍ଦ? ଓହୋ ସାଇନ୍ସ କଲେଜ ବୋଧେ?
ସାଇନ୍ସ ଆର୍ଟସ ଦି ଟାଙ୍କା ଅଛି।
ଦିଟା ଙ୍କ ଅଛି ତମେ କଣ ସାଇନ୍ସ ନା ଆସ?
ମୋର ଆର୍ଟସ୍ ଥିଲା।
ଆର୍ଟ୍ସ ଥିଲା ହୁଁ ଆଉ ପ୍ଲସ୍ ଥ୍ରୀ
ପ୍ଲସ ଥ୍ରୀ ଆମର ବରପଦା
ବରପଦା କଲେଜ ଓହୋ ସେଇଠି ତମକୁ ପାଖ ବଧେ
ହଁ
ଆ ହା ଆ ଉ
ଆଉ
ହୁଁ ମାଡ ଖାଇବ ଟଗଲା ହଉଛି ପାଟି କରୁଛନ୍ତି ବୋଉ ଏ ଛୁଆ ଟା ମାଡ ଖାଉଛନ୍ତି ଟିକେ ବି ଜାଣୁନାହାନ୍ତି। କେତେ କହିବି ଆଙ୍କୁ କୁହନ୍ତିନା ଅଯଥା କଳିକି ଘରେ ଆଣି ପୁରେଇବା ସିଏ ସେଇ ଭଳିଆ
ହୁଁ
କାନ୍ଥ ବାଡ ଗାରଉଛି ମାଡ ଖାଇବନି ଏଇନା ସେ କାନ୍ଥ ଗୁଡା ସବୁ ଏଇ କଲର ଦେଇଥିଲେ ସବୁ କାନ୍ଥ ଗୁଡା ଗାରେଇ ଗୁରେଇକି ଇଏ କରିଛି ତାକୁ ଆଣିକି ଯୋଉ ମେଜିକ ଇରେଜର ମିଳୁନି ନା ତାକୁ ଆଣିକି ସବୁ ଲିଭେଇଥିନି ସବୁ ଲିଭେଇଥିନି ଅଳ୍ପ ଲି ଭିଲା ଆଉ ଅଳ୍ପ କିଛି ଲିଭିଲାନି ଆଣିକି ଲିଭେଇଥନି ପୁଣି ଯୋଉ ଆଗ ସେଇଆ ପୁଣି ଗାରଉଛି ପାଟି କରିବେନି। ଛୁଆ ଛୁଆକୁ ପାଳିବା ଟିକେ କମ କଥା କି ବହୁତ କଷ୍ଟ। କଣ ହେଲା ବାପା ପାଳିବା ଟା ବହୁତ କଷ୍ଟ କଣ କରିବା
କଣ କୋରିଆ
ହଁ ବା ଆଉ
ଆଉ କଣ କୁହନ୍ତୁ।
ନିଦ ଆସିଲାଣି କି ତମକୁ କେତେବେଳେ ଶୁଅ ତମର?
ହଁ ଶୋଇଲା ବେଳକୁ ରାତି ବାରଟା ସାଡ଼େ ବାରଟା ବାଟା
ପଢାପଢି କରିକି ସୁଅ ବୋଧେ ଆଉ।
ହୁଁ।
ହୁଁ
କଣ କରିବା
ହୁଁ ଖାଉ ଖାଇବା ଟାଇମ କେତେବେଳେ ଖାଅ କେତେବେଳେ ରାତିରେ।
ସାଡ଼େ ଦଶ।
ସାଢ଼େ ଦଶ ଆଚ୍ଛା ହୁଁ ହଉ ତାହେଲେ ଆଁ।
ହଁ
ଚାଲ ଏଇଟା କାନ୍ଦୁଚି ତାକୁ ଟିକେ ଦେଖେ ମୁଁ ଏଥର ଚା ସିଆଡ଼େ ଚା ଘରକୁ ହୁଁ